ହାଲୋ।
ହଁ ଆପଣଙ୍କୁ ମୋ ଭଏସ ଭଲ ଭାବରେ ଶୁଣା ଯାଉଚି?
ହଁ ହଁ ଶୁଣା ଯାଉଚି ।
ଆପଣ ବୋଧେ ପଙ୍ଖା ପାଖରେ ବସିଚନ୍ତି ଟିକେ ବନ୍ଦ କରିଦିଅନ୍ତୁ ବୋଲେ ତାର ସାଉଣ୍ଡ ହ ଚି ତ ଆପଣଙ୍କ କଥା ଟା ମତେ ଭଲ ଭାବରେ ଶୁଣାଯିବନି।
ହଁ।
ଓକେ।
କୁହନ୍ତୁ।
ଆପଣ ଆଜି କେମତି କଣ ଷ୍ଟାର୍ଟ ଦିନ କେମିତି ଗଲା ରୋଷେଇ ବାସ ସରିଲାଣି ସବୁ।
ହଁ ରୋଷେଇ ସରିଲାଣି। ଏବେ ହେଇନି ଆଉ ଖାଇବି ଆଉ।
ଏଥିପାଇଁ ଆପଣଙ୍କୁ କଲ କରିଥିଲି ମୁଁ ଆପଣଙ୍କୁ ଦେଖିଚି ସୋସିଆଲ ମିଡିଆରେ ଛୁଆ ମାନଙ୍କୁ ଭଲ ଭଲ ପୁରା ଇଂଲିଶ ଭିଡିଓ କରନ୍ତି ଜଣେ ଇଙ୍ଗଲିଶ ରେ କହୁଥୁବ ଜଣେ ଓଡିଆରେ କହୁଥୁବ। ଏଇ ଜିନିଷ ଟା ଆପଣଙ୍କ କୋଉଠୁ ଷ୍ଟାର୍ଟ ହେଲା।
ଏଇଟା ଏମିତି ମାଇଣ୍ଡ କୁ ଆସିଲା ଏମତି। ଭିଡିଓ ଦେଖି କିି। ଅଲଗା ଭିଡିଓ ସବୁ ଦେଖେ ସେମି ମାଇଣ୍ଡକୁ ଆସିଲା କି ପିଲାମାନଙ୍କୁ ଆମ ଓଡ଼ିଆରେ ପିଲାମାନଙ୍କ ସହିତ କହିବି ବୋଲି ଆଉ ସେଇଠୁ ଷ୍ଟାର୍ଟ।
ହୁଁ। ମତେ ଦେଖିକିରି ବହୁତ ଭଲ ଲାଗେ ମ୍ୟାଡାମ ଆଉ ଗୋଟେ ଜିନିଷ ଦେଖିଲି ଆକୁ କରିବା ପାଇଁ ପିଲାମାନଙ୍କୁ ଆପଣଙ୍କୁ କେତେ ସମୟ ପରିଶ୍ରମ କରିବାକୁ ପଡେ। ସେମାନେ ତ ଛୋଟ ଛୋଟ ପିଲା ଏମ ସାଙ୍ଗ ସାଙ୍ଗ କହିଲେ ତ ସେମାନେ। କରିପାରିବେନି। ତ ଆପଣଙ୍କୁ କେତେ ସ
ଗ୍ରାମର ଗ୍ରାମାର ତାଙ୍କୁ ଆଗରୁ ଶିଖ ଶିଖେଇବାକୁ ପଡେ।
ହଁ ହଁ।
ଆଉ ଗ୍ରାମର ଗୋ ଗୋଟେ ଦିନ ପୂର୍ବରୁ ତାଙ୍କୁ ଶିଖେଇ ଦେଇଥାଏ ଗ୍ରାମାର। ଆ ଶିଖେଇ ଦେଇଥାଏ। ତାପରେ ତାଙ୍କୁ କହିଥାଏ ସେଇଟା କରିକି ଆଣିବ ବୁଲିକା ଗ୍ରାମର ଶିଖିଥିବ। ଏ। ତା ପର ଦିନ ମୁଁ ଦିଏ ଆଉ।
ଆଉ ତା ପରଦିନ ଆମେ ତାଙ୍କୁ ଦିଅନ୍ତି ନା ତାପରେ ସେମାନେ ତାଙ୍କର ପିଲାମାନେ କରନ୍ତି ଆଉ।
ହଁ ସେମାନଙ୍କର ଯୋଉ ଟପିକ ଥାଏ। ସେଇ ଟପିକ ତାଙ୍କୁ ପଢ଼େଇଲା ବେଳେ ସେଇଟା ଶିଖେଇଥାଏ। ଇଂଲିଶ ପିରିୟଡରେ ଶିଖେଇ ଦେଇଥାଏ ତା। ଦିନ ଫେରେ ଗୋଟେ ଟ ଗୋଟିଏ ପିରିୟଡ ଆଉ ଲାଗେ ଆଉ।
ହଁ ହଁ ତ ଆପଣ ଆପଣ ଏବେ ଏବେ ପିଲାମାନଙ୍କୁ ଇଏରେ ଇଂଲିଶ ପଢଉଛନ୍ତି।
ହଁ ହଁ ସେମିତି ସବୁ ସବଜେକ୍ଟ ସବୁ ସବଜେକ୍ଟ ପଢଉଛି।
ଓ ସବୁ ସବଜେକ୍ଟ ତ ଆପଣ ଆପଣଙ୍କୁ ତାମାନେ ଗୋଟେ। ଗୋଟେ ଗୋଟେ ଗୋଟେ କ୍ଲାସ ଟିଚର ହେଇଥିବେ ଗୋଟେ ସ ଗୋଟ ଇଏ ର କ୍ଲାସ ର ଆଉ ନା। ଆପଣଙ୍କର ଯୋଉ ପି ପିଲାମାନେ ସେମାନେ ନିଯେ ବି ଇଣ୍ଟେଷ୍ଟ ହେଇକି କୁହନ୍ତି କି ଯେ ମ୍ୟାମ ଆମେ ଆଜିକା ଏ ଭିଡିଓ। କରିବୁ ମ୍ୟାମ୍ ସେ ବିୁଡ।
ସେମାନେ ବହୁତ କୁହନ୍ତି ସେମାନେ ଜାଣିଗଲେ ଜାଣିଗଲେଣି ତାଙ୍କୁ ବହୁତ ଭଲ ଲାଗୁଛି ଏଇଗୁଡା କରିବା। ପାଇଙ୍କା। ପାଠ ବି ସେମାନେ ଜାଣ। ଯାଉଛନ୍ତି ମୁଁ ଯିବି ମାନେ ସେମାନେ କହିବେ ଦି ଦି ଆଜି ଭିଡିଓ ବନେଇବା।
ଆଜ୍ଞା ଆଜ୍ଞା।
ମତେ ବହୁତ ପୁରା ଏନସ୍ପାୟାର ଲାଗେ ଗୋଟେ ଯଦି ମନେକର ଗୋଟେ ଲୋକ ପୁରା ଆପଣଙ୍କ ମୁ ଭିଡିଓ ବହୁତ ଦେଖେ। ତ ମୁଁ ଦେଖେ ଯଦି ଗୋଟେ ପିଲା। ର ବେସିକ କିଛି ଜାଣିନିବ ଯଦି ଆପଣଙ୍କ ଭିଡିଓ ଟା ଟିକେ ଟିକେ ଦେଖିବ ତାର କୋଉଠି। କୋଉଠି ନା କୋଉଠି ଟିକେ ଆଇଡିଆ ହେଇଯିବ। ତ ସେଇ ଜିନିଷ ଟା ମତେ ବହୁତ ଭଲ ଲାଗେ ଆପଣଙ୍କର। ଦେଖିବା ପାଇଁ ଆଉ ଗୋଟେ ଜିନିଷ ବି ଆପଣ ନା ଆଉ ଟିକେ। ଆଉ ଟିକେ ଟିକେ ଚାହିଁଲେ ବି ଅଧିକା ଅଧିକା ବି କରିପାରିବେ କାହିଁକି ଆପଣଙ୍କ ପାଖରେ ସେ ସ୍କିଲ୍ ଅଛି ମେ ବି ଆପଣ। ସ୍କୁଲରେ ବହୁତ କାମ ରହିଯାଉଥିବ ତ ସେଥିପାଇଁ ଆପଣ କରିପାରୁନଥିବେ ସେଟା ଅଲଗା କଥା ବାକି ନହେଲେ ଆପଣ ଟିକେ ତାକୁ ଆଉ ଟିକେ ଇମ୍ପ୍ରୁଭ।
ହୁଁ ଭାବୁଛି ସେଇଟା କେମିତି ଆଉ ଟିକେ ଭଲ ହେଇ ପାରିବ ସେ। ସେଇଟା ଭାବିକି କରିବି ଏଥର।
ହଁ ଆଉ ଟିକେ ହଁ। ଆଉ ଟିକେ ପିଲାଙ୍କ ସହିତ କଲେ କାହିଁକିନା ମୁଁ ବି ସେଇ ସୋସିଆଲ ସେକ୍ଟରରେ ରହିକି ମୁଁ ବି ଏମିତି ଏଜୁକସନ ଡିପାର୍ଟମେଣ୍ଟରେ କାମ କରୁଛି ତ ମୁଁ ଦେଖିଛି ମୁଁ ଯୋଉ ଲୋକେସନ ରେ ରହେ ସେଇଠି ଦି ଜଣ ବହୁତ। ଫେମସ୍ ଆପଣ ତାଙ୍କୁ ଜାଣିଥିବେ। ତ ସେ। ଆମର। ଆମ ଅର୍ଗନେଶନ ତରଫରୁ ବି ଯେ କୌଣସି ଟ୍ରେନିଂ ହବ କି ଯାହା ବି ହବ ତ ସେ ସେଇଥିରେ କଣ କରିବେ ନା ପଟିସିପେଟ କରନ୍ତି। ସେଠି ସେ ଭିଡିଓ କରନ୍ତି। ଆଉ ବଢିଆ ବଢିଆ ମେସେଜ ସବୁ ଭିଡିଓ ଦିଅନ୍ତି ।ତ ମତେ ଲାଗେ କି ସ୍କୁଲ ଟିଚର ମାନେ କେତେ କାମ କରୁଛନ୍ତି । କେତେ ଆଚୁଲି ସବୁବେଳେ ଲୋକଙ୍କ ମନରେ ଏଇ ଥଟ୍ ଥାଏ ଯେ ଆ ସ୍କୁଲ ଟିଚର କିଛି କରୁନାହାନ୍ତି ପ୍ରାଇମୋରୀ ଟିଚର କିଛି କରୁନାହାନ୍ତି। ଯେ ବେ ଠା ମୁଁ ନିଜେ ସ୍କୁଲ ଏଯୁକେଶନ ଡିଟ ସିଷ୍ଟମ ରେ ପଶିଲେଣି ମୁଁ ନିଜେ ଦେଖିଛି ଯେ ନା ଆଚୁଲି ସେମିତି କହିବା ପୂର୍ବରୁ। ଥରେ ଯାଇକି ଦେଖିବା କଥା ସେମାନେ ବହୁତ କାମ ଆସୁଛେ। ତ ଗୋଟେ ଦିନ ଆପଣଙ୍କର ହଁ ଗୋଟେ ଦିନ ଆ ଆପଣଙ୍କର କଣ କଣ ଆକ୍ଟିଭିଟି ରହିଛି ଗୋଟେ ସ୍କୁଲରେ ଆପଣଙ୍କର?
ଏଠି ରୁରାଲ ଏରିଆରେ। ଆମ ସେଠି ଯୋଉ। ଅର୍ବାନ୍ ଏରିଆରେ ତ ମିଡ଼ ଡେ ମିଲ୍ ଟେନସନ୍ ନାହିଁ। ମିଡ୍ ଡେ ମିଲ୍ ଅକ୍ଷୟ ପ ପତ୍ର ନେଇଛି। ତ ସିଏ ଆଣିକି ଦେଇଛି। ଯୋଉଟା କି ବହୁତ ବଡ ପ୍ରେସର ଗୋଟେ। ବହୁତ ବଡ଼ ପ୍ରେସର ଏଠି ରୁରାଲ ଏରିଆରେ କଣ ସେ ମି ଡେ ମିଲ ସ୍କୁଲ ରେ ବନା ହୁଏ। ସ୍କୁଲ ରେ ତମେ। କିଛି କର ନ କର ଫାଷ୍ଟ ଯିବ ତମକୁ ଆଗେ ସେମାନେ କଣ ରୋଷେଇ କରିବେ। ତ ଫାଷ୍ଟ ତମକୁ ଆଗେ ସବୁ ଦବାକୁ ପଡିବ ତାଙ୍କୁ ଯୋଗାଣ ସବୁ ଦବାକୁ ପଡିବ ପଡ଼ିବ। ତ କେ ବନେଇବେ
ହଁ ତ ଯଉ ସ୍କୁଲରେ ଆପଣ ଥେ ତାଙ୍କର ସବ ଏଚେମ୍ପର ସେଇଟା ଗୋଟେ ପୁରା ରେସ୍ପନ୍ସିବିଲିଟି ହେ ହୋଇଯାଇଥିବ। ତାଙ୍କ ସେ ବିଫୋର ମୁଁ ବି ମୁଁ ବି ଯୋଉଠି ଆପଣ ଯୋଉ କହିଲେ ନା ମୁଁ ସେ କଥା ମୁଁ ବି ରିଲେଟ କରିଛି ମୁଁ ଯୋଉ ଲୋକସନରେ ରହେ। ଆପଣ ତ ଟିକେ ହେଲେ ଗୋଟେ ଲୋକେସନ ରହିଛନ୍ତି। ଯୋଉ ଲୋକେସନ ରେ କାମ କରିବ ସେ ତ ପୁରା ଆଉ ଏତେ ଭିତରକୁ ଏରିଆ ଯେ ଲୋକ ଫାଷ୍ଟ ତମେ ଯିବ ସେ ସ୍କୁଲରେ ଆଗ ସେ ପୁଣି କି ଆମର ଆମର ଏ ଲୋକେସନ ମାନଙ୍କୁ ମ୍ୟାଡମ କଣ ହୁଏ ନା ପିଲା ପ୍ରପର ଟାଇମରେ ସ୍କୁଲ ଆସିଯାଆନ୍ତି ବଲେ ଦଶଟା ମେଳେ ନା ଦଶା ବେଳେ। ସେଇ ଲୋକେସନ ରେ ଥିବା ପୁରା ଦଶଟା ବେଳୁ ବାରଟା ପର୍ଯ୍ୟନ୍ତ ଆସୁଥିବେ ସ୍କୁଲ କୁ।
ହଁ ସେମିତି ବି ହୁଏ, ହଁ।
ତମ ଘରେ ସେମିତି ହୁଏ?
ନା ଆମର ସେମିତି ହୁଏ ନା ସାଡେ ଦଶଟା ଭିତରେ ପିଲା ଆସିଯାଆନ୍ତି।
ତ ସେ ସ୍କୁଲ ର ହଁ ସ୍କୁଲ ସେମାନେ ବି ସେ ଛୁଆ ମାନଙ୍କୁ ଅପେକ୍ଷା କରିବେ। ତ ଫାଷ୍ଟ ସେମାନେ ଅନୁମାନିକ ମନେକର ଯଦି ମନେକର ଆଜି କହିବେ କି ପଚିଶ ଟା ପିଲା ଖାଇଲେ ତ ସେ ସବୁବେଳେ ତିରିଶ ଟା ଆ ଏକତିରିଶ ଟା ଏକ୍ସଟ୍ରା ବନେଇଥିବେ। ଆଉ ପାଞ୍ଚ ଜଣ ଖାଇବା ପାଇଁ ଆଉ ସେଟା ବି ଟସନ କାହିଁ ନା ସେଠି ସେ ସବୁ ଜାଗାରେ ଗ୍ୟାସ ମିଳେନି, ଆଉ ସେମାନେ କାଠ ଚୁଲିରେ ରୋଷେଇ କର କରନ୍ତି ହେଲା ବହୁତ କିଛି ବହୁତ ଜିନିଷ ବହୁତ ଇଣ୍ଟରେଟ୍ ଏରିଆ ନା ଗୋଟେ ଗୋଟେ ଗୋଟେ ସ୍କୁଲ ମୁଁ ଯାଏ ଯାଏ ଭିତରକୁ ପ କିରି ଯାଏ ତ ସେ ସ୍କୁଲରେ ନା ମ୍ୟାମ ବିଲିଭ କରିବେନି ଖାଲି ପାହାଡ ଥିବ ଆଉ ଗୋଟେ ସ୍କୁଲ ଥିବ ଆଉ ଚାରି ପାଞ୍ଚ ଦଶ କିଲୋମିଟର ପର୍ଯ୍ୟନ୍ତ କିଛି ନଥିବ। ଆଉ ସବୁଆଡେ ଜଙ୍ଗଲ ଥିବ, ଗଛ ଥିବ ମତେ ବହୁତ କିନି କିଏ କଣ କରିଦବ ମୋର ସେଇଟା ଟେନସନ ନା ମୋର ସବୁବେଳେ ଟେନସନ କଣ ମୋ ଗାଡିର ଟାୟାର ଲିକ୍ ନହେଇଯାଉ। ଯଦି ଲିକ ହେଇଗଲା ମୁଁ କାହାକୁ ଡାକିବି ସେ ମୋ ଗାଡି ସଜାଡ଼ିବ। ଠିକ୍ କରିବ।
ଓହୋ, ହଁ ହଁ ସେଇଟା ବହୁତ ପ୍ରୋବ୍ଲେମ ହଉ ଥିବ । ତାପରେ କୋଉ ଦିନ କଣ ସରିଯିବ କେତେବେଳେ ଚାଉଳ ନାହିଁ କେତେବେଳେ ଡାଲି ନାହିଁ। ସେ ସବୁ ଯାଇକି ସାଙ୍ଗେ ସାଙ୍ଗେ ଆଣି ଟା ଡିଫିକଲ୍ଟ। ଆଉ ଯଦି କୋଉ କିଛି ଇଏ ହେଲା। ଅଳ୍ପ ବେଶୀ ହେଲା। ସାଙ୍ଗେ ସାଙ୍ଗେ ପ୍ୟାରେଣ୍ଟସ୍ ମାନେ ପଳେଇ ଆସିବେ।
ହଁ ମୋର । କହିବା ମାନେ କି ଆପଣଙ୍କର ଚାଉଳ କଣ ଆପଣଙ୍କର ଯୋଉ ଗଭମେଣ୍ଟ ଅଥରିଟି ଆଣିକରି ଆପଣଙ୍କ ସ୍କୁଲ ରେ ଦିଅନ୍ତିନି? ସେ ଲୋକେସନ ଏବେ ଆଣିକି ସ୍କୁଲରେ ଦିଅନ୍ତି।
ହଁ ସ୍କୁ ହଁ ନା କ୍ଲସ୍ ଟର୍ ପଏଣ୍ଟକୁ ଆସି କ୍ଲସ୍
ସେ ପଏଣ୍ଟରୁ ହଁ ହଁ ଯୋଉଟା। କହିଲେ ଠିକ କହିଲେ ହଁ ସେମତି ସେଇଠୁ ସ୍କୁଲକୁ ଖବର ଯିବ ଯେ ଚାଉଳ ଆସିଚି ଆପଣ ଆସିକି ନିଅନ୍ତୁ। ତାପରେ ସ୍ ଏଚ୍ ଏମ୍ କି ଆସିଷ୍ଟାଣ୍ଟ ଟିରର ଯିଏ ଥିବ। ସେମାନେ ମାନେ ଯାଇକିରି ସେଇ ଜିନିଷ ନେଇ ଆସିବେ। ବଲେ କୋଉ ଏଜୁ- କେସେମ୍ ଡିପାଟ୍ ସେଣ୍ଟରରେ କାମ କରିବାର ପୁରା ସ ଷୋଳ ପାଉନେ ସରି ଆଠ ନଅ ବର୍ଷ ହେଇଗଲାଣି ନାଁ ମୁଁ ଏତେ ଭଲ ଭାବରେ ଏଜୁକେସନ୍ ଡିପ୍ ପାଟମେଣ୍ଟ୍ ଆଉ ଛୁଆମାନଙ୍କର ସହିତ ମୋର ଗୋଟେ ଏତେ ବଢ଼ିଆ ଆଟଚମେଣ୍ଟ ହେଇଯାଇଛି ମତେ ଲାଗେ କି ଆଉ ଅଲଗା ଡିପାର୍ଟମେଣ୍ଟ ଯାଇକି ମୁଁ କେବେ କାମ କରିପାରିବନି। ମତେ ଏମିତି ଲାଗେ।
ହଁ ହଁ ନାଁ ଭଲ ଜବ କିଛି ପ୍ରୋବ୍ଲେମ ନାହିଁ ବାକି ଏଇଟା ଆଉ କାମ। କରିବାକୁ ତ ସବୁ ଭଲ ଲାଗେ।
ଯିଏ ଭଲ ପିଲା। ଥିବ ଯିଏ କାମକୁ ଭଲ ପାଇଚି ନା ତାକୁ ଯୋଉଠି ବି ଯାହା କଁ ପୁଣି ନାଁ ପ୍ରଥ କୁଲ୍ ଅନୁସାରେ ଛୁଆମାନଙ୍କ ଆଉ ନେଇକି ଦବ ବି କେତେଟା ସ୍କୁଲରେ ଦବ ଆପଣ ଯଦି ଶହେ ପଚାଶଟା ସ୍କୁଲରେ ଆପଣ କାମ କରୁଚନ୍ତି କୋହୁନାହାନ୍ତି ମତେ।
ଆପଣଙ୍କ ଭଏସ କଟି ଯାଉଥିଲା।
ଅ ଭଏସ କଟି ଯାଉ ହଁ ଏଇ ଟିକେ ବୋଧେ ନେଟୱାର୍କ। ଏ ସୁଯୋଗରୁୁ। ତ ସେଥିପାଇଁ ଏକା କଟି ଯାଉ ଚି। ତ ସେଭଳିଆ ଆଉ କେମତି କଣ ଆପଣଙ୍କ ସ୍କୁଲ୍ ଲାଇପ୍ କେମତି ଷ୍ଟାଟ୍ କଲେ? ଆପଣ କାହିଁକି ଭଲ ପାଇଲେ ସ୍କୁଲ ଲାଇପରେ ଆସିକି ଏ କାମ କରିବା ପାଇଁ?
ମୁଁ ପୂର୍ବରୁ ଆଉ ଗୋଟେ ଏଇ ଭଳିଆ ଅର୍ଗାନାଇଜେସନରେ ଥିଲି।
ହୁଁ ହୁଁ ହୁଁ।
ସେଇ ଅର୍ଗାନାଇଜେସନରେ ମୁଁ ପାଞ୍ଚ ବର୍ଷ ଭଳିଆ କାମ କରିଚି। ତ ସେଇଠି ଯୋଉ କରିକି ମତେ ବୋହୁତ ଇଜି ଲାଗିଲା। ସେଠି ସବୁ ଯାହା କ ସବୁ ଯାହା ଥିଲା ତ ଟିଚର ଜବ୍ ଟା ଏଠି ପୁରା ଏଠିକି ଫିଲ୍ଡକୁ ଆସିଲା ପରେ ପୁରା ଇଜି ହେଇଗଲା।
ଓ।
ସେଠି ଯାହା କରିଥିଲି ଏଠି ବି ସେଇଆ।
ହୁଁ।
ଆଉ ଟିଚରରେ। ଫିଲ୍ଡରେ ତ ଯିବାର ଥିଲା ଷ୍ଟାର୍ଟିଂରୁ। ସେଥିପାଇଁ ହିଁ ପ୍ରିପେୟାର ହଉଛି। ଲି।
ହଁ ନାଇଁ ଦେଖିଛି ଆପଣଙ୍କର କ୍ଲାସ କରିବା ପିଲାମାନଙ୍କ ସହିତ କେମିତି ଭଲକି ରହିବା ପିଲାମାନଙ୍କ ମନକୁ କେମତି ବୁଝିବା ମୁଁ ଆଚୁଆଲି ପିଲାଙ୍କ ସହିତ ମିଶେ ଯେ ଉପରୁ ଉପରୁ ହେଲେ ପିଲାଙ୍କ ମନ କଥା ବୁଝିବା ମୋ ପାଇଁ ଟିକେ ମତେ ଲାଗେ କି ଏ। ଛୁଆ ମାନଙ୍କ ସହିତ ବେଶୀ କ୍ଲୋଜ ହେଲେ ମତେ ଲାଗେ କି ଗୋଟେଡ ଗୋଟେ ଆଟାଚମେଣ୍ଟ ରହିଯାଏ। ତମ ମନ ସବୁବେଳେ ଟାଣିବ ସେଇଠିକି ଯିବା ପାଇଁ ତ ମୁଁ ସେଇ ଜିନିଷକୁ ଟିକେ ଇଏ କରେ। ତ ବ ତ ଭଲ ସ୍କୁଲରେ। ଆଉ ଆପଣଙ୍କ ସ୍କୁଲ କେମିତି ଆପଣଙ୍କର ଘରୁ କେମିତି ସ୍କୁଟି ରେ ଯାଆନ୍ତି।
ହଁ ସ୍କୁଟି ରେ ପାଖରେ ଘର ପାଖ ରେ ଦୁଇ କିଲୋମିଟର ଭଳିଆ ହେବ।
ତାହୋ ଖାଇ ପିଇକି ଘରୁ ଆରାମସେ ଯାଉ
ହଁ ଆଜ୍ଞା ଆଜ୍ଞା।
ବହୁତ ଭଲ ଲାଗିଲା ଆପଣଙ୍କ ସହିତ ଆପଣଙ୍କ ସ୍କୁଲ ଜର୍ନ ବିଷୟରେ ଜାଣିକି ମତେ ବହୁତ ଖୁସି ଲାଗିଲା। ଥ୍ୟାଙ୍କ ୟୁ ସୋ ମଚ।
ଥ୍ୟାଙ୍କ ୟୁ।